ହଁ ମୋ ଭଏସ କ୍ଲିୟର ଶୁଣା ହୋଉଚି।
ହଁ ପୁରା କ୍ଲିୟର ସୁଭାଯାଉଛି ମୋ ଭଏସ କ୍ଲିୟର ସୁଭାଯାଉଚି।
ହଁ ପୁରା କ୍ଲିୟର ଶୁଣାଯାଉଛି ।
ହୁଁ ଆପଣ ଏକା କଁ କରୁଥିଲେ ।
ମୁଁ ସେଇ ବାଲ୍କୋନି ପାଖରେ ମାନେ ବସିଥିଲି ଘରେ ତାପରେ ତୋ କ ତୋ ସହିତ କଥା ହେବି ବୋଲି ବାଲ୍କୋନିକୁ ଆସିଲି ଆଉ ।
ଓହୋ ବାଲ୍କୋନି ମାନେ ଫେବ୍ରେଟ୍ ପ୍ଲେସ।
ହଁ ମାନେ ବହୁତ ମତେ ପିସ୍ ବି ମାନେ ସେଇଠୁ ମିଳେ ମାନେ ଫୋନ ତ ଅଧା ଟାଇମ ଦେଖେ । ମତେ ବୋହୁତ ବଢ଼ିଆ ଲାଗେ।
ଆପର ମଶା କାମୁଡନ୍ତିନି ସେଇଠି।
ମଶା କାମୁଡେ ବଟ୍ ଏମିତି ବେଳେ ବେଳେ କାମୁଡେ ମାନେ କାମୁଡେ ମଝିରେ ତ ମାନ ଯେତେବେଳେ। ନୂଆ ନୂଆ ଆସିଥିଲୁ ମାନେ ଟିକେ ଆମକୁ ମାନେ ଘର ଫର କଣ ସେଟିଙ୍ଗ ହବାକୁ ଟିକେ ଟାଇମ ଲାଗିବ । ଭାଇ ସେ ଟାଇମରେ ତ ପୁରା ଅବସ୍ଥା ଖରାପ ମାନେ ଆମେ ଯାଉ ଟେବଲ ପ୍ୟାନ ଥିଲା ବୋଲି । କା ସେଇଠୁ ଏମାନେ ସେଇଥିରେ ହିଁ ଆମେ ଟିକେ ବଞ୍ଚି ଯାଉଥିଲୁ ମାନେ ଟିକେ ଶୀତ ଥିଲା ଜାନୁଆରୀରେ ବି ଥାଏ ଥାଏ ନା ଶୀତ ତ ଭାଇ । କି ମଶା ମୁଁ କହିଲି ମାନେ ଉପର ଫ୍ୟାନ ନଥିଲା ମାନେ ଯୋଉ ଅବସ୍ଥା । ମୁଁ ପୁଣି ତାକୁ ଟେବଲ ଫ୍ୟାନ୍ ଲଗେଇକି। ତାକୁ ମୁଁ ବ୍ଲାଙ୍କେଟ ଭିତରେ ପାଗଳ ଭଳିଆ ପୁରା ବସିକି ଥାଏ । ଆଉ ଏବେ ଏମିତି ମଶା କାମୁଡୁନି ଏଇଠି ତ ଏବେ ତ କାମୁଡେନି ମାନେ ମୁଁ ବସେ ତ ପ୍ରାଏ କାମୁଡୁନି ଏମିତି ।
ଆମ ଘରେ ତ ଏତେ ମଶା ହୁଅନ୍ତି ଉପର ମର ମତେ ଏତେ ଇରିଟେଟ୍ ଲାଗେ ମାନେ ଉପର ମୋର ପ୍ରବ୍ଲେ । ଚିକି ରାତିରେ ଯେତୋବେଳେ ଲାଇନ କଟିଯାଏ। ସେତେବେଳେ ମୋ ଗରମର ଯେତିକି ପ୍ରବ୍ଲୋମ ନୁହଁ ସେତେବେଳେ ମୋର ବର୍ଷାର ସେତିକି ପ୍ରବ୍ଲେମ୍।
ହଁ ଆକ୍ଚ୍ୟାଲି ନାଇଁ ଆମର ଏଠି ହଁ ଆମର ଏ ଏଠି କଁ କହିଲୁ ମାନେ ପୁରା ଏବେ ମୁଁ ମାନେ ପ୍ରାୟ ଆମେ ଘର ଭଡା ବନ୍ଦ ହେଇକି ହିଁ ଥାଏ । ଆଉ ଯୋଉ ଜାଲି ଲାଗି ଯାଇଚି। ନା ସ୍ଲାଇଡିଙ୍ଗ ଡୋର ଗୁଡାକରେ ତ ଯେତେବୋଳେ ବି ଦରକାର ପଡେ । ତ ସେ ଜାଲି ଗୁଡାକରେ ହିଁ ହେଇଯାଏ।ତ ମଶା ଆସିବାକୁ ହିଁ ମାନେ ନାହିଁ ବାଟ ଆଉ। ଆଉ ପୁରା ରୁମ୍ ପୁରା ହିଁ ବନ୍ଦ। ଥାଏ ଆଉ ବାଲ୍କୋନିରେ ବି ମାନେ ଏବେ ତ ବାଲ୍କୋନିରେ ବସିଚି ସେମିତି ମଶା ତ ସେମିତି କାମୁଡୁନି । ବାଟ ମାନେ ଏମ୍ ମାନେ ନହେଲେ ବି ଆମ ଘର ପୁରା ବନ୍ଦ ହେଇଥାଏ। ଆମର ଏଇଠି ଆକ୍ଚୋଲି ପ୍ରୋବ୍ଲେମ ଗୋଟେ କଁ କହିଲୁ? ପବନ ବେଳେ ବେଳେ ପବନ ହବ ବହୁତ ବଢିଆ ମାନେ ଏମିତି ପବନ ହବ ଯେ ତତେ ଥଣ୍ଡା ଲାଗିବ କିଛି ଫ୍ୟାନ୍ ବି ଦରକାର ନାହିଁ। ଗରମ ଦିନ ହେଇଥିବ ବଟ୍ ପ୍ୟାନ୍ ବି ଦରକାର ନଥିବ। କିନ୍ତୁ ଏଇଠି ପ୍ରୋବ୍ଲେମ ଯେ ମାନେ ସିଏ କଁ କହିଲୁ ମାନେ ଗୋଟେ କି ପୋକୋ ଗୋଟେ ତାକୁ ସେ ପୁରା ଏମିତି ଉଡିକି ଆସେ ମୋ ର୍ଷା ନାହିଁ କିନ୍ତୁ ସେ ପୋକୋ ପୁରା ଯୋଉ ପୋକୋ ପୁରା ଯେ ମାନେ ପୁରା ଫୁଲ୍ ହେଇଯିବ। ତ ମାନେ ସେଇଭଳିଆ ତ ମାନେ ମତେ ସେଥିପାଇଁକା ସିଏ ପୁରା ଆସିକି ମାନେ ଛୋଟିଆ ଛୋଟିଆ ପୋକୋ ଗୁଡା ମାନେ ହାତ ଗୋଡୋରେ ଆସିକି ବ ଵସିବେ ମାନେ ଉଁ ପୁରା ଏମିତି ମତେ ଭାରି ଇରିଟେଟ୍ ଲାଗେ ସେ ପୁରା ପୁରା ଘର ଫୁଲ ହେଇଯିବ। ତୁ ଯଦ ଟେ ମାନେ ଖୋଲା କରିଥିବୁ ସେଥିପାଇଁ ନ ହେଲେ ମାନେ ଭାରି ହଇରାଣ ଆଗୁରୁ ଆମର ଏସିି ନଥିଲା ନା ପୁରା ନୂଆ ନୂଆ ଯେତେବେଳେ ଆସିଥିଲୁ ତ ତ ସେଇ ଟାଇମ ରେ ମାନେ ଜମା ମୁଁ ଖୋଲେ ନା ମୁଁ କାଇ ମୁଁ ଗରମରେ ବସିବି ପ ଜମା ମତେ ଖଲେନା ମେ ଡର ଲାଗେ ସେ ପୋକ ପୁରା ଏମିତି ହେଇଯିବ ପୋକ ମାନେ ମାନେ କଣ ହିଁ ହେଇଯା ଆଉ। ଆଉ ସେ ପୋକ ଏରକା ଯୋଉ ଛୋଟ ଛୋଟ ପୋକ ଏର ଥାନ୍ତିଇନେକ୍ଟୁଡା ମତେ। ଭାରି ଇରିଟେଡ ଲାଗେ
ହଁ ଗୋଟେ କ ହଁ କୁହ କୁହ ତମେ କୁହ।
ମୁଁ ସେୟା ହିଁ କହୁଥିଲି ମାନେ ସେଗୁଡା ମୋର ଆଲୋଡିଛି ଗାହା ଗଲେ ମାନେ ତୋ ଦିଦିକୁ ବି ଭଲ ଲାଗେ ନା ସି ବି ତ ଶଗ୍ରମଣ ହଁ।
ମୋର ଏ ପୋକଲ ଜାତ ପସନ୍ଦୁ ସେଇ ଦୁନିଆରେ ପୋକ ନଥିଲା ମୁଁ କୋଉଠି ଶୋଇ ପାରୁଥାନ୍ତା ମାନେ ମ ରାସ୍ତା ଘାଟ କୋଉଠି ବିଝ ପି ମାନେିତି ଘାସ ଉପରେ ଶୋଇଲା ବେଳେ ମତେ ଗୋଟେ ଘାସ ଉପରେ ବସ ସିଲା ବଳେ ଠିଆ ହେଲା ବଳେ ଗୋଟେ ପ୍ରୋବ୍ଲେ ଲାଗେ ସେଇଟା ହଉଛି ପୋକ
ଏକ୍ଜାକ୍ଟଲି ମାନେ ସବୁଠ ଆଉ ମାନେ ପୋକ କାପୁ ଆମର କଣ ମାନେ କିଛି ତ ବେନିଫିଟ। ମାନେ ଏମିତି ନାହିଁ ମାନେ କିଛି ଆମର ଦରକାରରେ ଆସିବା କଥା। ଓଠ ତାଙ୍କ ଯୋଗୁ ବହୁତ ସାରା ମାନେ ମାନେ କଣ ଡିଜିଜ ଗୁଡାକ ବି ହୁଏ ସେ ମଶା ମାଛି ହଉ ଯାହାବି ତାଙ୍କଠୁ ଖାଲିଡି। ଗୁଡା ମାନେ ଅଳିଆ ଏରକା ସବୁ ଯୋଉ ପଡେ ସେଇ ଗୋଟେ
ସେମାନେ ଉପରୁ ପୁଣି ଗଛ ପଛ ଖାଇଯାଆନ୍ତି।
ହଁ ସେମାନେ ବା ସେମାନେ ଗଛ ଫଛ ବି ଖାଇ ଦିଅନ୍ତି ତାପରେ ମାନେ ସେମାନେ ସବୁ ମାନେ ଆମର ମାନେ କ୍ଷତି ହିଁ କରନ୍ତି ବାହ ଗଲେ
ହଁ ସେଇତ ଭଲ ଲାଗନି ଆଉ ଉପର ପୁଣିଆ ହେଲା ମୁଁ ଥରେ ହେଲା ମୋର ହେଲା ପ୍ରଭୁଜ ଯେତବେଳେ ସେତେବେଳେ ମୋର ଗୋଟେ ଥିଲା ଆସିଲି ତାପରେ ମୁଁ ହେଲା ତଳସୀ ସଟ ଟା ବସ ପକେଇକି ବସି ପଡିଲି ମୁଁ ତାପରେ ଦେଖିିନହିଁ। ମୁଁ ଦେଖିନି ସେଇ ଶକ ତଳେ ଗୋଟେ ଏତେ ବଡ ବଡ ପିମ୍ ପିମ୍ୁଡି ଥିଲେ ଏତେ ବଡ ବଡ ପିମ୍ପୁଡି ଥିଲେ ମୁଁ ସେଇଠି ନର୍ମାଲ ଦେଖୁଛି କିଏ କଣ କରୁ? ମଣ କେମିତି ପିମ୍ପୁଡି କାମୁଡି ସେମିତି ମୋର ଆଖିରୁ ଗୋଟା ଗୋଟା ଲୁ ବାହାରିଗଲା ସେଠୁ ମାନେ ଯେତେ ପିମ୍ପୁଡି କାମୁଡିଗଲେ ପିମ୍ପୁଡି କାମପୁଡିବେ।
ମାନେ କଣ ହେଇଛି ନା ଯୋଉ ଏବେ ଯୋଉ ଆମେ ଯାଇନଥିଲୁ ଜୟଦେବାଟିକା
ହଁ।
ତ ସେଇଦିନ କହିଇଛି ନା ମାନେ ତୁ ଜାଣିଥିବୁ ସେଦିନ ମାନେ ଭିଡିଓ ଗୁଡା ତ ଦିଦି ଦେଖେଇ ଆମେ ଯମିତି କାଦଉଥିଲୁ।
ନାଁ ନା।
ଦେଖେଇନି ହଉଛି ମାନେ ହଁ ସେଇଟା କଣ କହିଲୁ ହଉଛି ମାନେ ଆମେ ଯାଇଥିଲୁ ଯୋଉ ହଉଛି କଣ କହିଲୁ? ମାନେ ତୋ ଦିଦି ତ ନାଇଁ ସେଟ ଗୋଟେ ଏମ ଥିଲା ଗୋଟେ ଏମତି ପାଣି ଗୋଟେ ଏମିତି ବହୁଥିଲା ଆମର ଟିକେ ବେଶୀ ଚୁଲ ମଚି ଥିଲା ଦ ଆମେ କଣ କହିଲୁ ମୁଁ ଆଉ ପାଏଲ ଆମେ ଗଲୋରି ଗାଧକୁ ତ ମାନେ ଗାନ୍ଧୋଇ ତୁ ସାରିଲୁ ସବୁ କାମ ଆମର ସରିଲା। ତ ମାନେ ମୁଁ ପିନ୍ଧିଛି ତ ଜିନ୍ସ ପିନ୍ଧିଛି ସିଏ ତ ଛାଡ ମାନେ ଯାହା ତ ଛାଡ ସେଇଠି ଗୋଟେ ଏମତି ଗୋଟେ ଘାସ ଉପରେ ଆମେ ବସି ପଡିଛୁ ଗୋଟେ ମିନି ପିକନିକ ହବ ବୋଲି ଆମେ ଏମିତି ବସିଛୁ ଭାଇ ମାନେ ତାକୁ ମାନେ ମୁଁ ମାନେ ତାପରେ ସେ ଗୋଟା ପ ଓଦା ମାନେ ପୁରା ବଡି ତ ପୁରା ଓଦା ହେଇଥିଲା ତା ଉପରେ ସେ ଯୋଉ ଘାସ ସବ ବାଜିଲା ମେ ମେ ତେ ଯା ଲାଗିଲା ଇଚଙ୍ଗ ମାନେ ଅଲଗା ପ୍ରକାର କୁଣ୍ଡେଇ ହେଇଲା ମୁଁ କହିଲି। ଭଗବାନ ମାନେ ମୁଁ ଅବସ୍ଥା ଖରା ମାନେ ଏଇଭଳିଆ ମୋର କେବେ ଏମିତି ହେଇନଥିଲା ବୋଧେ
ରିଗ୍ରେଟ ହବା ହେଲା।
ଆଉ କଣ ମାନେ ଆଉ ମାନେ ବହୁତ ସେଦିନ ତ ମାନେ ଏତେ ହିଁ ଖରା ଖରା ତ ବହୁତ ହିଁ ହଉଥିଲା ତ ମାନେ ଗରମ ପୁରା ଅଲଗା ପ୍ରକାର ଗରମ କିନ୍ତୁ ଯାହାବି ହଉ ବଟ ତ ମାନେ ଯୋଉ ଥଣ୍ଡା ଲାଗିଲା ମାନେ ଗାଧେଇଲୁ ନା ଆଉ ସେ ପା ପାଣି ଗୁଡାକ ତ ବହୁତ ମାନେ ପାହାଡ ଫାଡ ଭଳିଆ ର ପାଣି ନା ତ ପାଣି ଥଣ୍ଡା ପୁରା। ବଢିଆ ଥଣ୍ଡା ପାଣିକୁୁ ପରିଷ୍କାର ପାଣିନେ ଏଇଭଳିଆ ପାଣି ବୋଧେ ବୋଧେ ଆମର ମାନେ ନର୍ମାଲି ଆମ ଘରେ ବାଥରୁମ ରେ ବି ମିଳିବନି ଏଭଳା ପାଣି।
ଚ ଗୋଟେ କଥା କିବି ଚ ଗୋଟେ କଥା କହିବି ଜୟଦେବ ଭଟିକାର ସେଇ ଯୋଉ ଇଏ ର ନା ତା ଉପରକୁ ସେପଟ ଗୋଟେ ସାଇଟ ଗଲୁ ପୁରା ଜୟଦେବ ଭାଟିକା ର ସେଇଟା ହଉଛି ଆଟିଫିସିଆଲ୍ ବାଲା ଇଏଟା।
ଆଚ୍ଛା ହଁ ହଁ।
ସେ ଆର୍ଟିଫିସିଲ ପ ଲ ସେଠ ସେଇଟାଲା ଯେଉ ପାଣି ଟା ସେଇଟା କଉଠୁ ତ ଗୋଟେ ଇଏ ହୁଏ।
ଆଛା ହଁ ହଁ ସେଟା ତୁ ଜଣା ହିଁ ପଡୁଛି। ତାପରେ ଆଚୁଲି ସେଇ ହଁ ତାପରେ ବି କଣ କହିଲୁ କାଲି ମାନେ ଆମ ଯୋଉ ସୁନୀଲି ରକା କାଲି ଯାଇଥିଲେ ମାନେ ଫାଷ୍ଟ ଆସିଥିଲା କଲେଜ ବଙ୍କ ମାରିକି ଚନ୍ଦକା ପଳେଇଥିଲା ହେଲା। ତ ସିଏ ଭାଇ ତାର ତ ଗୋଟେ ମାନେ ସିଏ ଗୋଟେ ଆହୁରି ମାନେ ଭାଇ ସେ ଭିଡିଓ ଗୁଡା ପଠେଇଥିଲା କଣ ମାନେ ଚୁ ଲାଇଭ ମାନେ ମତେ ଲାଗୁଛି ମୁଁ ସେଇଠି ରହିଯିବି ମତେ ଖାଇବା ମା ଦିନକୁ ଗୋଟେ ଥର ଦେଇଦିଅ ଖାଇବାକୁ ଟିକେ ପାଣି ଫାଣିର ସିଷ୍ଟମ ରଖିଦିଅ ମୁଁ ମୋର ସେଇ ରହିଯିବି ମାନେ ଆଉ ଦରକାର ନାହିଁ ଭାଇ। ମାନେ ଶାଏ ମାନେ ସେଇଠି ବି ମନେ ଏବେ ଯଦି ଧର ଫ୍ରେଣ୍ଡ ମାନଙ୍କ ସହିତ ଯିବ ତ ମତେ ଲାଗୁଛି ଫୋନ ବି ମାନେ ମୋବାଇଲ ବି ତାର ଦରକାର ନାହିଁ ବିନା ମ ବୋଇଲେ ବି ମାନେ ମୁଁ ରହିଯିବି ଯେତେ ଯେତେ ଦିନ ରହିବା କଥା ବି ରହିଯିବି ମୁଁ ସତରେ।
ମୁଁ ସେମିତିକା ଭାବିନି କାହିଁକିନା ମୁଁ ହେଲା ବହୁତ ଇଜିଲି ବୋର ହେଇଯାଏ। ବହୁତ ଇିଜିଲି ବୋର ହେଇଯାଏ। । ବହୁତ ଭଲ ।
ହଁ ଏଇଟା ତ ଆକ୍ଚୁଆଲି ସତରେ ମାନେ ଲ ଆମେ ବି ଯେତେବେଳେ ଯୁଆଡେ ଏବେ ବି ଯାଉଥିଲୁ ବି ସବୁ କିଛି ନିୟ ନିଅ ନି ସାଥିରେ ମାନେ ଉଣ୍ଡଟା ତ ନେଇଥିବ ଭାଇ ମାନେ ସେଇଭଳିଆ
ଯ ତମ ଗୋଟେ ଭଲ ସାଙ୍ଗ ତା ଗୋଟେ ଭଲ ସାଙ୍ଗ ଯଦି ତମେ ଥିବନ ତମ ସହିତ ଯି ମୁଁ ଯଦି ମୋ କଥା କହିବି ମୁଁ ଯଦି ଗୋଟେ ଭଲ ସଙ୍ଗୀତ ଆମେ ଗୋଟେ ପଥରକୁ ଦେଖିବି ହସିଦଉ।
ହଁ ଏଇଟା ତ ହୁଏ ଭାଇ ସାଙ୍ଗମାନଙ୍କ ସହିତ କିଛି ବି ମାନେ ମାନେ କିଛି ବି ରଜିନ ନା ମାନେ ହସି ଦିଅନ୍ତି କାଲି ମାନେ କାଲି ଆମର ଗୋଟେ ଏମତି ମାନେ ଅ ଛି କଣ କହିଲୁ ଗୋଟେ ଯୋଉ ସ୍ପିଚ ଦବ ମାନେ ସ୍ପିଚ ଭଳିଆ ଗୋଟେ ଅଛି ଗ୍ରୁପ ପ୍ରୋଜେକ୍ଟ ଭଳିଆ ଏମିତି କରୁ ହଁ। ପ୍ରେଜେଣ୍ଟେସନ ଅଛି ହଁ ତ ମାନେ ପାଏଲ କିଛି ବି ନାଇଁ ସେ ଜଷ୍ଟ ଟିକେ ଷ୍ଟାର୍ଟ କରିଛି ଖାଲିଟା ରେ ହସୁଛି ମାନେ ଟୋଟାଲ କିଛି ହସ କ କଥା ହିଁ ପଡୁନଥିଲା ସେ ମାନେ ପୁଣି ମନେ ତା ସାଇଡ ର କହିଲ କହିଲ ମୁଁ ମ କହିବି ତମେ ହସିବ ବଟ ଆମେ ସମସ୍ତେ ସିରିଅସ୍ ମୋଡ ରେ ହିଁ ଥିଲୁ। ମାନେ କିଛି ବି ମାନେ ସେମତି ବି କିଛି ୱା ବାଲା କି ହସିବା ବାଲା କିଛି ବି ଏମିତି ପରି ସ୍ଥିତି ହେଇନଥିଲା ସିଏ ଖାଲି ବାସ୍ କହିଥିଲା କି ଯେ ମୁଁ ତମେମାନେ ହସିବନି ନା କଣ? ବିିନ୍ଦାରି ସିନେ ହସ ଲାଗିଲା। ଭାଇ ସେଥିପାଇଁ ବୋଧେ ଆମେ ଦି ମିନିଟ୍ ଖଣ୍ଡେ ହସିଲୁ ମାନେ କିଛି ବି ସେମିତି ହ ସ ୱାଲା କିଛି ଟପିକ୍ ହିଁ ନଥିଲା।
ମାନେ ଆମେ ଗୋଟେ ଟପିକ ରେ ମୋର ଯୋଉ ସାଙ୍ଗ ବସିଥିଲୁ ଆମର କ୍ଲାସରେ ଗୋଟେ ପିଲା କ ମୁଁ ଜିମ୍ ଯାଉଛି ମାନେ ମୁଁ ମୋର ଗୋଟେ ସାଙ୍ଗ ସବୁ ଅଛି ଆମେ ବ ଏମିତି ହସିଲୁ ହସିଲୁ ସେ ପିଲା କୁ ଲାଜ ଲାଗିଲା ସେ କ ପାଇଁ କହିଲା?
ହେ ଏ ଭାଇ ହଁ ଏଇଟା ହୁଏ ଏଇଟା ତ ହୁଏ ସତରେ ଏଇଟା ହୁଏ ମାନେ ହେଁ ହେଁ ବିନା ରିଜନ ରେ କାଲଟାରେ ମାନେ ୟାଡ ଛୋଟ ବେଳେ ତାହୁରି ହଉଥିଲା ମାନେ ମୁଁ ମାନେ ମେନଲି ଏଟା ଛୋଟ ବେଳେ ତ ମୁଁ ସ୍କୁଲ ବେଳେ ମାନେ ଖାଲିଟାରୁ ଗୋଟେ। କି ହସ ଗୋଟେ ଚାଲିଥିଲା ମାନେ ଯାହାବି ଦେଖିବ ଖାଲି ହସିବ ଛୋଟ ଛୋଟ। କିଛି ବି ମାନେ କିଛି ବି ନଥିବ ମାନେ ଏମିତି ଯେ ତମେ ହସିବାର ହେଲା କିଛି ବି ଏମିତି ନଥିବ। ଟ ତମକୁ ହସ ଲାଗିବ ତମେ ହସିବ। ହୁଏ ଏଇଟା ବହୁତ ହୁଏ ହଁ। ଆଉ ଯୋଉ ହୁଁ କହ।
କ କୁହ କୁ କୁହ।
ମୁଁ ସେୟଆ କହୁଥିଲି ଯୋଉ। ତ କଣ ତ ଗୋଟେ କହୁଥିଲି ଆଣ୍ଟି ଅ ଅଙ୍କଲ ତ ଆସିନଥିବ ଆଣ୍ଟି ଆସିଲାଣି ନା ଆସିନାହାନ୍ତି।
ଆମ କେ ମ ଟଟିସନ୍। ସ ଯୋଉ ଆସିଲ ସେତେବେଳେ ହେଲା ଆଣ୍ଟି ମୋ ସତ ପଳେଇ ଆସିଥିଲେ।
ଆଛା ଦିଦି କଥା ହଉଛି ସଆଡେ।
ହଁ ବୋଧେ ଆଉ ହେଲା ତମକୁ ଜଣା ଅଛି ମୁମ୍ବାଇ ରେ ହେଲା। ଜୁହୁ ବିଚ କେତେ କିଲୋମିଟର ପଛକୁ ପଳେଇ ଜୁହୁ ବିଚ।
ନା ଜାଣିନି।
ବହୁତ ପଛ ପଡି ଯାଉଉ ମୁମ୍ବାଇରେ ହେଲା କେତେ ପାଣିର ଫର୍ଟେଜ ହେଇଯାଉଛି ଖାଲି ମୁମ୍ବାଇରେ ଖାଲି ଚାଳିଶ ଦିନ। ପାଡିଆଛ।
ଏ ଭାଇ ପାକିସ୍ତାନ କ ତ ପାଣି ଗୁଡାକ ତ ବହୁତ ପ୍ରାଇସ୍ ମାନେ ଆମର। ଦଶ ଟଙ୍କିଆ ପାଣିବ ତାଙ୍କ ଚାଳିଶ ପଚାଶ ଟଙ୍କା ନେଉଥଥିବା।
ହଁ ପାକିସ୍ତାନ ମୱାଟର ସେଇଟା ହଉଛି ଇ ଗୋଟେ। ତା ଯ ଣ୍ଡିଆ ବ ତ ପାଣି ନିବ ଦେଖେ।
ଅ ହଉ ମୁଁ ଟିକେ ରଖୁଛି ମାମା ଡଖିଲାଣି ହେଲା।
ହଁ ହଁ।